ହାଲୋ।
କଁ କରଚୁ?
ବଇଚି କହ।
ହଁ ବସିଚୁ ଆଉ? ଖିଆପିଆ ସଲାଣି?
ଖାଇ ସାଇଲୁନି।
ଉଁ ହୁଁ ସମସ୍ତେ ଖାଇସାଇଲେନି।
ହଁ ସମସ୍ତେ ଖାଇ ସାରିଲେନି ଖାଉଛନ୍ତି ବୋଉହକା। ବଉକା ଖାଉଛନ୍ତି।
ଅ ହ ଆଉ। ହଁ ତାହେଲେ ସମସ୍ତେ ଖାଇ ବଇଛନ୍ତି ନାଇଁ କି?
ହଁ ଖାଇବଇଛନ୍ତି।
ଆଉ କଣ ଆଉ ତମ ଗାଁ ସମସ୍ତ ଗାଁ ଗାଁ ରେ ସମସ୍ତେ ଭଲ ଅଛନ୍ତି ନାଇ କି।
ଟିକେ ଗାଁରେ କି?
ହଁ ଅଂ।
ସବୁ ଭଲ ଆଉ।
ହଁ ହ ଆଉ ଆଉ ପଢାପଢି ସବୁ ସଲାଣି ନା।
ନାଇଁ ଏବେ ଚାଲିଚି ନା।
ପଢୁଚୁ? ଅ ହୁଁ। ତାହାଲେ ପଢାପଢ଼ି ଚାଲିଚି ନାଁଇକି।
ହୁଁ
ଓହୋ ଆଉ। ସମସ୍ତଙ୍କ ଦେହପା ଭଲ ଅଛି।
ଭଲ ଅଛି ମୋ ଦେହ ଟା ଟିକେ ଭଲ ଲାଗୁନି।
ହଁ ହଁ। ଭଲ ନାହିଁ ତାହେଲେ ତମ ତୋ ଦେହ।
ହୁ
ଓହୋ ଆଉ କଣ? ଆଉ ତୁ କୁଆଡେ ସବୁ ବୁଲି ବୁଲା ଗଲୁଣି ବୁଲା ବୁଲି କଲା ସହଜ ହେଲାଣି।
କୁଆଡେ ବି ଯାଇନି ଖାଲି କପିଳାସ ଯାଇଥିଲି।
କପିଳାସ।
ନା ଆଉ କୁଆଡେ ଯାଇନି। ପୁରୀ ମୁ ଏପର୍ଯ୍ୟନ୍ତ ଯାଇନି କେବେ।
ହଁ ହ ହଁ ଡୋର ଲାଗିନି ଲାଗିବ ଠାକୁରଙ୍କଠେ ଆଉ।
ଯାଇଥିଲୁ କପିଲାସ ସାଇନ୍ସ ପାର୍କେ। ତାପରେ, ସାାଇନ୍ସ ପାର୍କେ ବି ଯାଇଥିଲୁ ତ ସାଇନ୍ସ ପାର୍କେ କେବେ ଜାଇ ଥିଲୁ କି?
ସାଇନ୍ସ ପାର୍କ ମୁଁ ଯାଇନି କାମା ହାକା ସବୁ ଯାଇଥିଲେ ମୁଁ ଯାହା ଯାଇଛି କୁଆଡେ ଏଇ ବୁଲାବୁଲି ପାଇଁ ଯେମିତି ବୁଲାବୁଲି କରନ୍ତି ଆମର ଏଇ ସବୁ ଜାଗା ପୁରୀ କୋଣାର୍କ କାକଟରପୁର ମଙ୍ଗଳା ମା ଚନ୍ଦ୍ରମ ଚଣ୍ଡି ଆଉ ଉଁ କଣ ତ ଆମର କୋଣାର୍କ। ଆଉ ଆଇଲା ବେଳୁକୁ ବାଟରେ ପା ବାଟ ମଙ୍ଗଳା। ଏମିତି ସବୁ ଦେଖି ଦୁଖାଇକି ବୁଲି ବୁଲେଇକି ଆସିଥିଲୁ ଆଉ ଆଉ କପିଳାସ ଯାଇ ଥିଲୁ ଯାହା ଛୋଟୋବେଳେ ଆଉ ଯାଇନି କୁଆଡେ।
ଆଉ କୁଆଡେ ଯାଇନୁ।
ଆଁ କଁ କହିଲୁ ନାଇଁ ନାହିଁ ଆଉ ତୁ କୁଆଡେ ଯାଇନୁ ଆଉ କୁଆଡେ।
ନାଇଁ ମୁଁ ପା ଆଉ କୁଆଡ଼େ ଯାଇନି।
ହୁଁ। ଆ ଏମିତି କିଛି ବୁଲାବୁଲି କରିନୁ କିଛି ଆଉ କୁଆଡେ। ମାମୁଁଘର ପିଇସିଘର।
କିଏ ମୁଁ ଯାଇଥିଲି ର ଜକୁ ନା ମାମୁଁ ଘଟିକି ଯାଇଥିଲି ତାପରେ ଅପା ବଡଅପା ।
ସାନ ଅପା ଘଟିକି ଜମାରୁ ଯାଇନି ଆଉ ମଝିଆ ଅପା ଘଟିକି ଯାଇଥିଲି।
ଅହଁ। ତାହେଲେ ସବୁଆଡେ ବୁଲାବୁଲି କରିକି ଆଇସାଇଲୁଣି।
ହଁ ଏଇଭଳିଆ ଆଉ।
ଉହୁଁ ଆଉ ମାମୁଁ ଘରକୁ କେବେ ହେରା ଆଇବୁ।
ମାମୁଁ ଘର ଘର ଆଡେ ଭାବୁଚି ଯିବି ଗଣେଷ ପୂଜାକୁ।
ଅଃ ଗଣେଷ ପୂଜା କୁ ଆସିବୁ।
ହୁଁ।
ଉଁହୁଁ। ହଁ ହଉ ଗଣେଶ ପୂଜା ବେଳୁକୁ ତ ଆସିବୁ ବୁଲି ବୁଲାକି ଯିବ ସବୁ ଗଣେଶ ପୂଜା ଦେଖିବୁ। ଆଉ ଗଣେଶ ପୂଜା ଆମର ଦଶହରା ବି ହୋଉଚି। ଦଶହରା ଗଣେଶ ପୂଜା।
ଓ କମେକ୍ଷାରେ କି।
ହଁ ଦଶହରା ଗଣେଶ ପୂଜା ଆଉ ଦଶହରା ଗଣେଶ ପୂଜା। ଆଁ
ଦଶହରା କେବେ?
ଦଶହରା ଯାଇକି ଅକ୍ଟୋବୋର ମାସ ଏଥର ତ ଲେଟ୍ ରେ ଟିକେ ପଡୁଚି ଚବିଶ ପଚିଶି ଆଡୁକୁ। ଆଉ ଆର ଥର ତ ମେଘ ହୋଇଥିଲା ଦଶହରା କୁ ବାପରେ ବାପ୍ ଯୋଉ ମେଘ। ହଁ ଦଶହରା ଦିନ ତ ମେଘ ଅଷ୍ଟମ ନବମୀ ଦିନ ମେଘ ହେଇନଥିଲା। ଆଉ ଦଶରା ଦିନ ଏନ୍ତି ଦିନ ସାରା ମେଘ ହେଲା ଠିକ ଛଅଟା ଆଳୁକୁ ଛାଡିଲା। ସବୁ କାଦୁଅ ଫାଦୁଅରେ ସବୁ ଗୁଲୁ ବୁଲିବୁଲାଇ ଦେଇକି ଆସିଲେ ସମସ୍ତେ। ଆଉ ରାସ୍ତା ତ ରୋଡ୍ ତ ହେଇଯି ପୁରା ପରିଷ୍କାର ରୋଡ୍ ପଡିଚି ଆଁ ପିଚୁ ରୋଡ୍ କାଦୁ ଫାଦୁ ତ ନାହିଁ। ଆଉ ଭଲ ସଜସଜା କରୁଥୁଲେ ଏଥର ବଢିଆ ସାଜସଜା ଏଇ ଏଇ ବର୍ଷ କେମିତି କଣ ଆର ବର୍ଷ ଭଲ କରିଥିଲେ ଏଇ ବର୍ଷ କେମିତି କଣ। କରିବେ କେଜାଣି।
ବର୍ଷ କୁ ବର୍ଷ ଟେକ୍ନୋଲୋଜି
ଉଁହୁଁ।
ନା କଣ ବର୍ଷୁକୁ ବର୍ଷକୁ ସବୁ ବର୍ଷକୁ ବର୍ଷ ସବୁ ଭଲ ଭଲ ଜିନିଷ ଗଢ଼ିବେ ନା ଆଉ।
ହଁ ହଁ ବର୍ଷକୁ ବର୍ଷ ଇମ୍ପ୍ରୋଭ କରୁଚି ଭଲ ଭଲ ଇମ୍ପ୍ରୁଭ କରୁଛି। ଯେତିକି ପାରୁଛି ଭଲ ଭଲ ଇମ୍ପ୍ରୁଭ ହେଇଯାଉଚି।
ହୁଁ।
ଭଲ କରୁଛନ୍ତି ଇମ୍ପ୍ରୁଭ ଯେତିକି ପାରୁଛନ୍ତି ଭଲରେ କରୁଛନ୍ତି ଦସରା ଫସରା କଣ ଇମ୍ପ୍ରୁଭ କରୁଛନ୍ତି ଭଲ ଯେ ତିକି ମାନେ ଭଲ ତ କରୁଛନ୍ତି ଆମର କାମାକ୍ଷାରେ ଯେମିତି ବାହାରେ ଯେମିତି କଟକ ଫଟକରେ କରୁଛନ୍ତି ଇଆଡ଼େ ସବୁ ଭଲ କରୁଛନ୍ତି। ଆମର ତ କଳା ଦସହରା କରୁଛନ୍ତି। ଆଉ ନାଲକୋ ଦେଖି ଯାଇନୁ ନାଲକୋ
ନାଲକୋ ଯାଇଦିଲି ଥରେ ବିିଶ୍ଵକର୍ମା ପୂଜା ଦେଖି।
ହଁ, ନାଲକୋ ରେ ବିଶ୍ଵକର୍ମା ପୂଜା ଫେମସ କୋଉଠି ବିଶ୍ଵକର୍ମା ପୂଜା
ହଁ, ମୁଁ ନାଲକୋ ରେ ସବୁ
ହଁ, ଅନୁଗୁଳ ନାଲକୋ ରେ ଫେମସ ହଉଛି ବିଶ୍ଵକର୍ମା ପୂଜା। ଆମର ପ ପୁରୀ ଫେମସ ହଉଛି ଆମର ଜଗନ୍ନାଥ ରଥ ଯାତ୍ରା ଓଡିଶାରେ ଭାରତରେ। ସେମିତି ରଥଯାତ୍ରା ହଁ ରଥଯାତ୍ରା ଦେଖିଯିବୁନି ଏଥର।
ଯେ ହିନ୍ଦଳ।
ହୁଁ। ଆମର ଏଇଠି ବି ରଥଯାତ୍ରା ହବ ଏଥର ଆମେ ଟାଣିବୁ ଯଦି ଭଲ ଥିବ ହଁ ଟାଣିବୁ ଏଥର ତ ଏତିିକି ଯାଇକି।
କେଉଡେ କେଉଡେ କେଉଡେ?
ଏଇଟା ଆମ ଘର ପାଖରେ ଗୋଟେ ଜଣେ ଠାକୁର ଅଛନ୍ତି ସେ ଟାଣୁଛନ୍ତି। ଆର ଥର ଟାଣିଥିଲୁ ଏଥର ଠାକୁରଙ୍କ ଯଦି ଥିବ ଡୋରି ଲାଗିବ ତାହେଲେ ଟାଣିବୁ। ଆଉ ଥରେ କାହିଁକିନା ରଥଯାତ୍ରା ଦିନ ହେଇଥିଲା ଆମର ଏଇ ନିକିର ନିର୍ବନ୍ଧ ତ ଯାଇଥିଲୁ ଭୋଝି ଖାଇ। ତ ଭୋଜି ଖାଇକି ଆସିକି ଅଧୁଆ ଖାଇଥିଲୁ ନା ତ ଟାଣିଲୁ ଆଉ। ସେଦିନ ଅରୁଆ ଯାଇଥିଲି ଯେ ଚାଣ ତ ଟିଲ ଟାଣିକି ନେଲୁ ସେଠିକି ଆଉ ବାହୁଡା ଦିନ ଆଉ ଟାଣିକି ଟାଣିକି ନେଲୁ। ରଥଯାତ୍ରା ଦିନ
ରଥଟା ଟାଣି ଆଣିଲା ବେଳକୁ ଭାରି ଗୋଟେ ମଜା ଲାଗିଲା।
ହଁ ସତକା ଟିକେ ଟାଣିବ ମାନେ ଟାଣି ଟାଣି ନବ ଟାଣି ଓ ସେତଳେ ଅଲଗା ମଜା ଠାକୁରଙ୍କର।
କଣ
ହଁ। ଆଉ
ର ଧରିକି ରଥକୁ ଭିଡୁ ଦେବେ ପଛରୁ ଚାଲଥିବେ ଆଗରୁ ଭିଡୁ ଦେବେ।
ହଁ।
ପୋଲିସ ସବୁ ଚାରିପଟେ ଘେରଉ ଯିବେ।
ହଁ ପୋଲିସ ଏଠି ପୋଲିସ ପୋଲିସ ଅଳ୍ପ ବେଶୀ ନୁହନ୍ତି କିନ୍ତୁ ହୁଁ। ଆ ଯେତିକି କରୁଛନ୍ତି ରଥ ଯାତ୍ରା ଭଲ କରୁଛନ୍ତି ଖାଇବାକୁ ବି ଦଉଛନ୍ତି ଲାଷ୍ଟରେ ହଁ ଲାଷ୍ଟ ଦିନ ଖୋଦଉଛନ୍ତି ଖାଇବା ପାଇଁ ସେଦ ବାହୁଡା ଦିନ ବାହୁଡିବେ ଠାକୁର। ଦଉଛନ୍ତି ଏଠୁ ଦେଖାଯାଉ ଯିବ ଆମ ଛାତରୁ ଠିଆହେଲେ ଦେଖାଯିବ ବି ଠାକୁର ଟାଣିବେ। ଦେଖି ଯାଉ ଟିକେ ଆଉ ଫାଷ୍ଟ ଆରଥର ତ ଟାଣିଥିଲୁ। ତାପରେ ଆଉ ଟାଣିନୁ ଯେ ସବୁ ଟାଣିବା ଟାଣିଥିଲେ ଆଉ ଟାଣି ଟାଣି ନେଇଥିଲୁ। ଆଉ ଗୁରେ ଟାଣି ଟାଣି ନେଲେ।
ତମର ରୁମ୍ ବୋଟେ ଯାଉନାହାନ୍ତି କି?
ନାଇଁ ଏପଟେ ନଉନାହାନ୍ତି ସେରା ରୋଡ ରୋଡରେ ମୁଁ ମାସ ମନ୍ଦିର ଜଗନ୍ନାଥ ମନ୍ଦିରରୁ ମାସ ମନ୍ଦିର ଯାଇ ତାକୁ ନଉଛନ୍ତି।
ଯେ କଣ ଗାଁ ଭିତରେ ବୁଲେଇ ଦଉନାହାନ୍ତି।
କଣ?
ଗାଁ ଭିତରେ ବୁଲୁ ହେଲା
ନା ବୁଲିଲା ମାନେ ଏ କେତେ ଗୁଡେ ବାଟ ବୁଲିବେ। ତ ସେ ରୋଡ ରୋଡ ରେ ନେଉ ଛନ୍ତି ଆଉ। ତାପରେ ହେଟି ସେଠି ଭଲ ରୋଡ, କଚା ରୋଡ ଭିତରର ଏଇ ମେନ ରୋଡରେ ନେଇଗଲେ, ଭଲ ଠାକୁର ଗଡି ଗଡି ଯିବେ।
ଆଉ ତା ମା ଯାଇନି?
ତା ମା ସେ ରୁଟି କରୁଛି। ଖାଇବ ବୋଲି। ଖାଇନ ବିିନି ଆଉ କଣ?
ସମସ୍ତେ ଖାଇନ, ତାଲ ନମର ଦେଇନା
ହଁ।
କେତେବେଳେ ଖାଇବୁ?
ଖାଇବୁ ଦଶଟା ବେଳକୁ। ଅଛି ଟାଇମ୍ ଖାଇକି ଶୋଇବୁ ଆଉ। କଣ? ଖାଇକି ଖାଲି ଶୁଆ ହବ ଆଉ। ଖାଇସାରିଲେଣି ସମସ୍ତେ? ଆଉ ଦି ଦିନି ଆଉ ଦି ଦିନି ଖାଇବା କଥା ଖାଇବେ ଆଉ।
ତମ କାମାକ୍ଷା ରେ ବିଶ୍ଵକର୍ମାପୂଜା ହଉନି କି?
ନାଇଁ ହେନ୍ଦୀ ଖାଲି ଯାହା ଇଲେଟ୍ରିକ ଅଫିସ ରେ, ଟିକେ ଆ-ଛୋଟ ଆକାରରେ କରିଦଉଛନ୍ତି।
ଏପଟେ ଖାଲି ମୂର୍ତ୍ତୀ ଫୁର୍ତ୍ତି ଆଣି ଖାଲି ଡେକରେସନ୍, ଫେକରସନ୍ ଆଣି ବାଡ଼େଇ ଦେଉଛନ୍ତି ଆଉ।
ହଁ ହେମିତି କରିଦଉଛନ୍ତି ନହେଲେ ଆଉ
ନା ଡେକୋରେସନ୍ ବି ଦଉନାହାନ୍ତି।
ନା ନା, ଡେକୋରେସନ ଏଇ ବଡ ବଡ ଆକାର ବେଶୀ କରୁନାହାନ୍ତି। ଅଳ୍ପ ଟିକେ କରି ଦେଇକି ଭୋଗ ଫୋଗ ପୁଡିଆ ଦଉଛନ୍ତି।
ନାଲକୋ କାଳେ ବିଶ୍ଵକର୍ମା ପୂଜା ଦେଖି ଆସିଛୁ।
ନା ମୁଁ କେବେ ଦେଖିନି। ଆ ମ୍ୟାରେଜ ପ୍ୟାରେଜ ଯୋଉଠି କରିବି ଦେଖିବି ଏଥର।
ଉଁ।
ହଉ ଯଦି ମ୍ୟାରେଜ ଫ୍ୟାରେଜ କରିବି। ମ୍ୟାରେଜ ଫେରଜ କରି ସାରିଲା ପରେ, ଯିବି ବୁଲିକି ଆଇବି ଆଉ। ଏବେ ଝିଅ ବେଳେ କିଆ କୁଆଡେ ଯିବାର ନାହିଁ।
ହଁ କି।
ହୁଁ।
ଯା ହଉ। ଆ କୋଉ ଗାଁ ରୁ ଆସି ବେକି? ଯୋଉ ଦେଖା କରିବା ପାଇଁ?
ହେଇ ନାଲକୋ ରୁ ଆଇବେ ପା।
ଆ
ନାଲକୋ ରୁ ଆସିବେ। ହେ ନାଲକୋ ପାଖରୁ ତ ଆଉ ରୋଡ ସାଇଟ ରୁ ଆଉ। ଆଉ ତାଙ୍କର କହିଛନ୍ତି କଣ ଦେଖିବା ଭଗବାନଙ୍କ ଆଶୀର୍ବାଦ ଯୋଉଠି ଥିବ ହବ। ଆଉ କଣ? ବାହାଘର ଯୋଉଠି ଥିବ ହବ। ଆଉ କଣ? ତାଙ୍କର ଦେଖି ଆସିବେ ରଇବାର ଦିନ। ଆସିଲେ ଯାହା କହିବ ଆଉ। ସେଠି ହବ କି କୋଉଠି ହବ, ସେ ଭଗବାନ ଜାଣିଥିବ ଆଉ। ଯୋଉଠି ହବା କଥା ହବ।
ହଁ ମ ଯୋଉଠି ହବା କଥା ତ ହବ। ଆଉ କଣ କହ? ବର୍ଷା
ବର୍ଷା ଇଆଡ଼େ ହେଇନି। ଆ ହବ। ହେଇଥିଲା ଯାହା କେତେଟା ବେଳୁ, ସାତଟା ବେଳକୁ ହେଇଥିଲା। ରୁମ, ରମ, ରୁମ, ରୁମ-ପକେଇଲା ସାଢେ ସାତଟା ଯାଙ୍କେ। ତାପରେ ଆଉ ନାହିଁ। ତାପରେ ତ ଆଉ ନାହିଁ ନାହିଁ ନାହିଁ ଆଉ କଣ। ତାପ ଆଉ ନାହିଁ ଦେଖ ଜମା ବି ନାହିଁ।
ଏଇଡେ ତ ଚାଲିଛି ଆଉ ଏପ୍ରଯନ୍ତ
ଚାଲିଚି?
ଆଉ ଚାଲିଛି ନନଷ୍ଟପ।
ହଁଅ। ହଁ ନାନଷ୍ଟପ ଚାଲିଛି ମେଘ ସିଆଡେ।
ଏପର୍ଯ୍ୟନ୍ତ ବୋଲି ଚାଲି
ଓ ହୋ।
ପୁରା ଏଗାରଟା ରୁ ବୋଲି ନଅଟା ରୁ ଷ୍ଟାର୍ଟ ହେଇକି ଏପର୍ଯ୍ୟନ୍ତ ବୋଲି ନ ହଟ
ହଁଅ। ଆ ମେଘ ଛାଡି ଯାଇଛି କାଲି କିନ୍ତୁ ମେଘ ଅଛି ଲଘୁଚାପ ବୋଧେ କଣ ଲଘୁଚାପ ହବ ବୋଧେ। ମେଘ ମାନେ ବାରୁଛି ମାନେ ବୋପା ମା ଆମର ତ ପୁରା
କାଲି ଯାଇଥିଲେ ଗରି ଧର କାଲି ଯାଇଥିଲେ ଗିରିଧର ପ୍ରସାଦ ଭାବିଲେ ବର୍ଷା ହବ ବୋଲି। ଗଲା ପରେ ଯୋଉ ଖରା ହେଲା।
ହଁ।
କାଲି ଗଲି ନଟା ରୁ ଘରକୁ ଆଇଲି ପାଞ୍ଚ ଟା ରୁ। ତା ପରେ